ହ୍ୟାଲୋ। ହଁ ମୋ କଥା ଶୁଭୁଚିତ ଆପଣଙ୍କୁ। ଆଜ୍ଞା। ହଁ କଣ କରୁଛନ୍ତି। ମୁଁ ବସିଛି ଆଉ। ଆପ, ହ୍ୟାଲୋ।
ହଁ, ହଁ, ଶୁଣାଯାଉଛି କୁହ।
ଆପଣ କଣ କରୁଛନ୍ତି।
ମୁଁ ବସିଛି ଆଉ।
ଆଚ୍ଛା। ମୋ କହିବା କଥା, ହଁ ଦେଖନ୍ତୁ, ଆପଣ ଫାଙ୍କା ଅଛନ୍ତି। କଥା ହେଇପାରିବେ?
ହଁ, ହଁ, ହଁ।
ଆଚ୍ଛା। ଏବେ ଟିକିଏ ଜଗନ୍ନାଥଙ୍କର ପୁରୀ ବିଷୟରେ ଆଲୋଚନା କରିବା।
ହଁ, କୁହନ୍ତୁ।
ଆଚ୍ଛା। ଦେଖନ୍ତୁ, ଓଡିଆ ଜାତିର ମଉରମଣି ବା ଜଗନ୍ନାଥ ହଉଛନ୍ତି ଓଡିଆ ଜାତିର ମଉରମଣି। ତାଙ୍କୁ, ସମସ୍ତେ ବଡ଼ ଠାକୁର, ଠିକ୍ ଅଛି ମାନନ୍ତି।
ହଁ, ହଁ।
ତାଙ୍କର ଯାତ୍ରାକୁ, ବଡ଼ଯାତ୍ରା ବା ରଥଯାତ୍ରା ତାଙ୍କୁ ବଡ଼ ଠାକୁର, ତାଙ୍କ ଭୋଗକୁ ବଡ଼ ଭୋଗ, ତାଙ୍କ ଦାଣ୍ଡକୁ ବଡ଼ ଦାଣ୍ଡ, ତ କହନ୍ତି, ଠିକ ଅଛି। ତ ଦେଖନ୍ତୁ, ଅ ଜଗନ୍ନାଥ ହଉଛନ୍ତି ଭାବର ଠାକୁର। ଆପଣଙ୍କ ପାଖରେ ପଇସା ଥିବ, କିନ୍ତୁ ଆପଣ ପୁରୀ ଯାଇପାରୁନଥିବେ। ଗୋଟେ ଗରିବ ଲୋକଟିଏ ଖାଇ ବସିଥିବ, ଯଦି ଠାକୁରଙ୍କ ଡୋରି ଲାଗିଲା ସେ, ସେ ଖାଇବା ଅଧାରୁ ବି ଉଠକି ଯିବ। ସେଟା ଆପେ, ଆପେ ହେଇଯାଏ। ତ ଏମିତି ମୋ କହିବା କଥା, ଏମିତି କିଛି ଆପଣ, କର ହେଇଛି ଯେତେବେଳେ ଆପଣଙ୍କ ପାଖରେ ଇଚ୍ଛା ଥିବ ଯିବାକୁ, କିନ୍ତୁ ପାଖରେ ପଇସା ନଥିବ, ପୁଣି କୋଉଠୁ ନା କୋଉଠୁ କେମିତି ସୁବିଧା ହେଇ ଆପଣ ପୁରୀ ଯାଇଛନ୍ତି। ସେ ବିଷୟରେ କିଛି, ଆପଣଙ୍କର ମତାମତ ଅଛି କି।
ହଁ, ମୋର ବି ଏମିତି ହେଇଚି। ଯେ ମାନେ ପଇସା ବି ନାହିଁ ପାଖରେ ମାନେ, ଠାକୁରଙ୍କର ମାନେ ଏତେ ମାନେ, ମାନେ ତାଙ୍କ ଭାବ ଲାଗିବାରୁ ମାନେ ପଇସା ନଥିବ, ମୁଁ ଧାରେ କରିକି ପଇସା ମାନେ ଏଇଠୁ, ସେଇଠୁ କରିକି ବି ମୁଁ ଯାଇଛି ଠାକୁରଙ୍କ ପାଖକୁ ଆଉ ଯାଇଚି ଠା କୁ ଠୁକୁରଙ୍କୁ ପୁରା ଆରାମସେ ମାନେ ଯେମିତି ଦର୍ଶନ କରିବା କଥା, ଭଗବାନଙ୍କର ବହୁତ ମାନେ ବଢିଆସେ ଦର୍ଶନ କରୁଛି। ମୋ ପୁଅକୁ ନେଇକି ଯାଇଛି, ଆମେ ସମସ୍ତେ ବି ଯାଇଛୁ, ଭଲସ ଫ୍ୟାମିଲି ବି ଯାଇଛନ୍ତି। ପୁରା ବଢିଆ ସେ ଦର୍ଶନ କରିବା କଥା ଦର୍ଶନ କରିକି ଭଗବାନଙ୍କୁ ଆସିଛୁ। ଆଉ ବହୁତ ଭଲସେ ବୁଲାବୁଲି କରିକି ଦର୍ଶନ କଲୁ। ଅଭଢା ଖାଇଲୁ।
ଆଜ୍ଞା। ତାପରେ ଦେଖନ୍ତୁ, ମୋ କହିବା କଥା, ଅ କୁହନ୍ତି ନା ଯେ, ଭଗବାନ ଗାଳି ଶୁଣନ୍ତି। ମାନେ ଗାଳି ଶୁଣନ୍ତି। ଆପଣ ଯେମିତି ଗାଳି ଦେବେ, ଯେତେ ରାଗି କହିଲେ ଶୁଣନ୍ତି। ନ୍ତି, କିନ୍ତୁ କାହାର ଗର୍ବ ଶହନ୍ତିନି। ଯୋଉମାନେ ଏଠୁ ଭାବିକି ଯାଇଥିବେ, ଆମେ କଣମ ପୁରୀରେ ହଜିଯିବା। କିନ୍ତୁ ସେଇମାନେ ହିଁ ଏମିତି ଭଗବାନଙ୍କ ଲୀଳା ଥାଏ, ସେଇମାନେ ହିଁ ହଜିଯାଆନ୍ତି। ପୁଣି ଏକାଠି କରନ୍ତି।
ହଁ, ଏଇଟା ଠିକ୍ କଥା କହିଲେ। ମାନେ ଦେଖ, ମାନେ ଯୋଉମାନେ ବି ଯାଆନ୍ତି ମନରେ ଗୋଟେ ଆମେ ହଜିଯିବା କି? ଆମେ ଯାଇପାରିବାନି? ଗଲେ ଆମ ମାନେ ଦେହ ଖରାପ୍ ହେଇଯିବ କି, ମାନେ ଲୋକ ବହୁତ୍ ଭିଡ ସେଠି ହୁଅନ୍ତି ଯେହତୁ ଜଗତ ଜଗନ୍ନାଥ ବଡ ଠାକୁର ସେ, ତାଙ୍କ ପାଖକୁ ମୁଁ ମାନେ ଏମିତି କୋଉ ଜାଗା ନାହିଁ ଲୋକ ସେଠିକି ବି ଯାଉନାହାନ୍ତି ବୋଲି, ବହୁତ୍ ମାନେ ଲୋକ ସେଠିକି ଯାଉଚନ୍ତି। ଶେଷ ଆସେ ଲୋକ ସେଠିକି ଏଁ ଯିବାପାଇଁ କି ମାନେ ଟିକିଏ ଇଏ କରୁନ ଆମେ ମୁଣ୍ଡ ଫୁଣ୍ଡ ବୁଲେଇ ହେଇଯିବ କି, ବହୁତ୍ ଲୋକ ଆମେ ଭିଡରେ ଯାଇପାରିବୁନି କି? ଏଇଟା ଭାବେ ଯେ, ସେ ଯାଇପାରନ୍ତିନି।
ଆଜ୍ଞା।
ଠାକୁରଙ୍କୁ ସିଏ ଦର୍ଶନ କରନ୍ତିନି, କିନ୍ତୁ ଯୋଉଟା ମନରେ ଭାବେ ମୁଁ ଆଜି କାଳିଆକୁ ଦେଖିବି, ଯାହାହଲେ ବି ମୁଁ ଯେମିତି ହଉ ଯେତେ କଷ୍ଟ ହଉ ମୁଁ ଦେଖିବି। ଏମ୍ତି ଇଏ କଥା ତା ମନରେ ଗୋଟେ ରଖିଥିବ ଭାବ କେବଳ ତାଠି ଲାଗିଥିବ, ଆଉ କିଛି ସବୁ ମାୟା ଛାଡ଼ି ଦେଇ କେବଳ ଭଗବାନଙ୍କ ପାଖେରେ ଭକ୍ତିଟା ତାଙ୍କ ର ରଖିଥିବ ଭଗବାନ୍ ତମୁକୁ ଯେମିତିି ହେଲେ ପୁରା ବଢିଆ ସେ ଦର୍ଶନ ଦେବେ, ଆଉ ତମେ ଯଦି ଏମ୍ ତି କହିବ ନା ମୁଁ ଦେଖିପାରିବିନି, ଆଜି ଭିଡ ଅଧିକ ହେଇଚି ଲୋକ ଏତେ ଆଉ ଏତେ ଗରମ୍ ହଉଚି, ମୁ ତା ଭିତ ଭିତେରେ ପଶି ପାରିବିନି, ତାହେଲେ ତମେ ଭଗବାନଙ୍କୁ ଦେଖିବନି ଯେତେ କଷ୍ଟ କରିକି ଯାଅ କର ଦେଖିପାରିବନି।
ଆଜ୍ଞା, ମୁଁ ଏଇଠି ଗୋଟେ କଥା କହିବି ଆପଣ ଯୋଉ କହିଲେ ଯେତେ କଷ୍ଟ କରିକି ଗଲେ ଶୁଣନ୍ତୁ କଷ୍ଟଟା ଯେତେ ଅଧିକ ଥାଏ ନା, ଦର୍ଶନରେ ସେତେ ମଜା ଆସିଥାଏ। ମାନେ ସେତିକି ଭଲରେ ଆପଣ ଠାକୁରଙ୍କୁ ଦେଖି ପାରନ୍ତି, ସିଏ ଆକ୍ଚୁ ମାନେ କହିବାକୁ ଗଲେ ସିଏ ତମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତି, ନାଇଁ ମୋ ପାଖୁକୁ ଆସିଚି ତ ଏତେ କାମଧନ୍ଦା ଛାଡ଼ିକି ଦେଖିଆ ସେ କେତେ ପର୍ଯ୍ୟନ୍ତ ମୋର ଅପେକ୍ଷା କରିପାରୁଛି, ଠିକ ଅଛି।
ହଁ ଠାକୁର ଶୁଣ ସେ ଧୈର୍ଯ୍ୟରେ ହିଁ ପରୀକ୍ଷା ନିଅନ୍ତି। ମାନେ ତମକୁ ସେ ବହୁତ୍ ଅପେକ୍ଷା କରିବେ, ବହୁତ କଷ୍ଟରେ ମାନେ ବହୁତ୍ ଇଏ କରନ୍ତି, ମାନେ ସେ ଏତିକିଟା ତମର ଯଦି ମନରେ ଭକ୍ତି ଥିବ ସେତିକି ଭକ୍ତି ଥେଲେ ହିଁ, ତମେ ଭଗବାନଙ୍କୁ ହିଁ ଦେଖିପାରିବ। ଆଉ କଷ୍ଟ ଏ ମାନେ ଏମିତି କୋଉ ଦିନିଷ ନାହିଁ ଯେ ଆମେ କଷ୍ଟ ନ କରିକି ପାଇଯିବା, ଯୋଉ ଦିନିଷ ବି ହଉ କିନ୍ତୁ ଭଗବାନଙ୍କୁ ତମେ କଷ୍ଟ କର, କଷ୍ଟ କରିବ ତା ଭକ୍ତି ବି ତମ ଥିବା ତମ ମନରେ ଥିବା ଦରକାର ଭ ଭକ୍ତି ଥିଲେ ତମେ କଷ୍ଟଟା ନୁହଁ, ଭକ୍ତି ବି କରିବା ଦରକାର ତାଙ୍କୁ, ଭକ୍ତି କଲେ ହିଁ ତମେ ଦେଖିପାରିବ ତାଙ୍କୁ।
ଆଜ୍ଞା, ଦେଖନ୍ତୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଘୋଷ ଯାତ୍ରା ବି କୁହାଯାଏ, କଣ ପାଇଁ ଘୋଷ ଯାତ୍ରା କୁହାଯାଏ, ନା ଯେହେତୁ ଲୋକମାନେ ତାକୁ ଘୋଷାଡି ବା ଟାଣି କରି ନିଅନ୍ତି, ସେଥିପାଇଁ ତାଙ୍କୁ ଘଷ ଯାତ୍ରା କୁହାଯାଏ ଠିକ୍ ଅଛି ମୁଁ କହବା କଥା ଟିକେ ଶୁଣନ୍ତୁ ଯେ ଅ ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କ ଯୋଉ ପୁରୀ ଆମର ରହୁଚି ସେଟା ହଉଚି ତାଙ୍କର କଣ କର୍ମଭୂମି, ଠିକ୍ ଅଛି। କିନ୍ତୁ ଯୋଉ ଶ୍ରୀ ଗୁଣ୍ଡିଚା ମନ୍ଦିର ସେଇଟା ହେଉଚି ତାଙ୍କର ଜନ୍ମଭୂମି, ଯେ ତବଳେ ସେ ନିଜ କର୍ମଭୂମିରୁ ଜନ୍ମଭୂମିକୁ ନଅ ଦିନ୍ ଧରି ଆସନ୍ତି ତ ନଅଦି ମୋ କହିବା କଥା ସେଇଠୁ ସେତିକି ବାଟ କେତେ ଦଶ୍ କିଲୋମିଟର ଭିତେରେ ହବ। ଯେହେତୁ ମା ସୁଭଦ୍ରା ଆଉ ବଡ଼ ଭାଇ ବଳଭଦ୍ର, ଅଳ୍ପ ଦୁଇ ଦିନ ତିନି ଦିନ ଭିତରେ ପହଞ୍ଚି ବା ଗୋଟେ ଦିନ ଭିତରେ ପହଞ୍ଚି ଯାଆନ୍ତି, କିନ୍ତୁ ଜଗନ୍ନାଥଙ୍କର ରଥ ବା ନନ୍ଦିଘୋଷ, ସେ ମାନେ ଅଟକି ଅଟକି ଯାଏ ଏଇଟାର ଆଉ ଉପରେ କିଛି କଥା ହେଇପାରିବେ କି?
ହଁ ସିଏ ମାନେ କଣ ମାନେ ଯାହା ହେଲେ ସି ଯିବେ ତାଙ୍କ ମାଉସୀ ମା ଘରକୁ ଯାଆନ୍ତି ସି। ମାନେ ଶେଷ ସେ ମାନେ ଯାନ୍ତି ତାଙ୍କ ଭାଇଙ୍କ ସାଙ୍ଗରେ ସମସ୍ତେ ତ ଆଗୁଆ ଯାନ୍ତି ସେ ପଛରେ ବି ଯଆନ୍ତି। ଅଟକି ଅଟକି ମାନେ ଇଏ କରିକି ଯାଆନ୍ତି କେମିତି ମାନେ ତାଙ୍କ ମାଉସୀ ୀ ମାଙ୍କ ଘରକୁ ଏନ୍ତି ନଅ ଦିନରେ ଫେରନ୍ତି ନାଇଁ ହେଲ ମୁଁ ଏତି ବିଶେଷ କରି ମାନେ ଆପଣ କୁହନ୍ତୁ ଏ କହିପାରୁନି
ହଁ ସିଏ ଯେହତୁ ଭାବରେ ବନ୍ଧା ଠାକୁର ଠିକ୍ ଅଛି ସେ ଛଳିଆ ଠାକୁର, ଛଳରେ କଣ କରେ, ନା ସେ ଲୋକଙ୍କୁ ମଜେଇ ମଜେଇ ନେଇଥାଏ ଠିକ ଅଛି, ତ ଲୋକ ବି କଣ କରିବେ ନ ଦେଖନ୍ତୁ ବହୁତ ଲୋକ ପୁରୀ ସମୟରେ, କଣ କରନ୍ତି? ନା ରଥଯାତ୍ରା ଦେଖିବାକୁ ଯାଆନ୍ତି। କୌଣସି କାରଣବଶତଃ ବା ଅସଂଖ୍ୟ ଭିଡ ଯୋଗୁ, ଦେଖି ବି ପାରନ୍ତିନି। ଠିକ ଅଛି, ତ ସେ କ'ଣ କରେ ନା ରଥ ଉପରେ ଦର୍ଶନ ଦିଏ। ଠିକ୍ ଅଛି,
ଶୁଣନ୍ତୁ ଆଉ ଥରେ ଏମିତି ହେଇଥିଲା ନା, ମାନେ ରଥଯାତ୍ରାକୁ, ଆଉ ଆମେ ଥରେ ବାହାରିଥିଲେୁ ଏମିତି ଯିବୁ ବୋଲି, ଆଉ ମାନେ, କଣ ମାନେ ଯିବୁ ବୋଲି ବାହାରିଲୁ ତା ପୂର୍ବ ରାତି ଦିନ ମାନେ ଜଲଦି ଆମେ କେନ୍ତି, ସେଠିକି କିନ୍ତ ଆମେ ଗଲେ କିନ୍ତୁ ଠାକୁରଙ୍କ ଦର୍ଶନ ଟା କରିପାରିବୁ। ବହୁତ ଲୋକ ହେଇଯିବ ନା ସେଇଆ ଭାବିଥିଲୁ ତାପରେ କଣ ହେଲା ନା, ତା ସେଦିନ ମାନେ ବାହାରିଲା ବେଳକୁ ଉଠିକି ବର୍ଷା ପକେଇଲା। ବର୍ଷା ପକେଇଲା, ଆମେ ଆଉ ବାହାରିକି ଯାଇପାରିଲୁନି ମାନେ ବହୁତ ମନ ଦୁଃଖ ହେଲା। ସେ ଆଜିର କାଲି ରାତି ଯେଉଁ କାଲି ସକାଳୁ ଆଇଲେ ରଥଯାତ୍ରା ହେବ। ଆମେ ଆଉ ଦେଖି ପାରିବୁନୁ କାଳିଆକୁ ଯାଇପାରିବୁନୁ ବର୍ଷା ପକଉଛି ବର୍ଷା ଛାଡୁନି, କେମିତି ଯିବୁ ଆଉ ଏ ଏମତି ଭାବିକି ମନରେ ବହୁତ ମନ ଦୁଃଖ କଲୁ ମାନେ ମନ ଦୁଃଖ ହେଲା ନିଦ ବି ରାତିରେ ବି ହେଲାନି। ଯେ କାଳିଆକୁ ଆମେ ଯିବୁ ଦେଖିପାରିବୁନି ମାନେ ଯାଇପାରିବୁନି ତାଙ୍କ ପାଖକୁ ବର୍ଷା ଟା ପକଉଛି। ଏମତି ମନ ଦୁଃଖ କରିକି ବହୁତ ଇ କରି ଶୋଇଲୁ ତାପରେ କଣ ହେଇଛି ନା ସକାଳ ପାଇଲେ ବେଳୁ ମାନେ ଭୋର ହେଇଛି ଚାରିଟା ସାଢେ ଚାରିଟା ରାତି, ତାପରେ ଗଲୁ ମାନେ ବର୍ଷା ଛାଡିଗଲା ରାତି ସାରା ବର୍ଷା ପକେଇଲା। ବର୍ଷା ଛାଡିଗଲା। ତାପରେ ଆମେ କଣ କଲେ ନା କଣ ନାଇ ଯିବା। ମନରେ ଏମିତି ଭାବ ବି ଗଲୁ କାଳିଆ ପାଖକୁ ବି ଗଲୁ ଯେମତି ମାନେ କାଳିଆକୁ ଦର୍ଶନ କରିବା କଥା ବି କଲୁ। ମାନେ ତାଙ୍କ ଭାବ ଦେଖ ମାନ କେତେ ଇଏ ମାନେ ଠାକୁରଙ୍କୁ ଆମେ, କହିଛୁ ମାନେ ମାନେ ଦେଖିବାକୁ ଭଗବାନ ଆମକୁ ଯେମିତି ହୋଉ ଗୋଟେ ଆମ ପାଇଁ ଗୋଟେ ମାନେ ଇଏ ରଖିଦେବେ ଗୋଟେ ପରୀକ୍ଷା ଭଳିଆ ଦେଖିବା ଇଏ କଣ କରୁଛନ୍ତି। ମାନେ ଯା ମୋ ପାଖକୁ ମାନେ ତ ସେତିକି ଭକ୍ତି ଅଛି କି। ଆସି ପାରିବ କି ନାହିଁ ମାନେ ଗୋଟେ ଇଏ କଲେ ମାନେ ବର୍ଷା ଟା ପକେଇଲେ ତାପରଦିନ ସକାଳୁ ସିଏ ବର୍ଷା ଟା ଛାଡିଗଲା, ଛାଡିଗଲା ପରେ ଆମେ ଯେମିତି ଯାଇକି କାଳିଆକୁ ଜେମି ଦର୍ଶନ କରିବା କଥା ରଥ ଥ ଦଉଡ଼ିକି ଛୁଇଁକି। ଦର୍ଶନ କଲୁ ଯା ରଥକୁ ଟିକେ ଟାଣିଲୁ ଦେଖିଲୁ ବଢିଆ ସେ। ପୁରା ଦେଖିକି ଆଇଲୁ ଠାକୁରଙ୍କୁ ଦର୍ଶନ କରିକି।
ଶୁଣନ୍ତୁ ଜୀବନ ଅଛି ମାନେ ମରଣ ଅଛି ଠିକ୍ ଅଛି ତ ଯେମ ତି ଗୋଟେ। ମାନେ ଜୀବନରେ ବା ମଣିଷର ଦୁଇଟି କଥା ସତ୍ୟ ଅଟେ। ସତ୍ୟ ହଉଚି ଜନ୍ମ ମୃତ୍ୟୁ ଯେକୌଣ ମଣିଷ ଜନ୍ମ ହେଇଛି ମରିବ ତ ନିଶ୍ଚୟ ଠିକ୍ ଅଛି। ଏକଥା ଠାକୁରଙ୍କ ବା ମହାପ୍ରଭୁଙ୍କ ଦ୍ଵାରା ବି ହେଇଛି ଠିକ୍ ଅଛି। ସେ ପ୍ରତି ଯୁଗରେ କିଏ ପ୍ରତ୍ ପ୍ରତି ଯୁଗରେ ଦେଖନ୍ତୁ ଆମ ଯୋଉ ଚାରିଟା ଯୁଗ ଅଛି ପ୍ରତି ଯୁଗରେ ସେ ଅବ ଅବତାର ନେଇଛନ୍ତି ଅବତାର ପରେ ଦେହ ଛାଡ଼ିଚନ୍ତି କିନ୍ତୁ ଯେତେବେଳେ ମୁଁ କହିବା କଥା। ହଁ ଠାକୁର ସେଥିରୁ ବାଦ୍ ପାଇନାହାନ୍ତି। ତ ଆମେ ସେଥିରୁ ମଣିଷ ହେଇକି ବାଦ୍ ପାଇବା କୋଉଠୁ।
ନା ମାନେ ଠାକୁର ସିଏ ଯେହେତୁ ବାଦ୍ ପାଇ ନା ନା ଆମେ କେମିତି ମଣିଷ ହେଇ କିି ଆମେ କେମିତି ମାନେ ଜନ୍ମ ଯେହେତୁ ଜନ୍ମ ଯେହେତୁ ଅଛ ମରଣ ବି ଅଛି ଜନ୍ମ ହେଇଚେ ମାନେ କାଲିକି କାଲି ବି ମରିବା।
ଦେଖନ୍ତୁ ମଣିଷ ମଲେ ମଶାଣିରେ ପୋଡା ହୁଏ ଠିକ୍ ଅଛି ଜଗନ୍ନାଥ ତାଙ୍କର ବି ଗୋଟେ ମଶାଣି ଅଛି ବା ସେ ଯେତେବେଳେ ବାର ବର୍ଷରେ ନବକଳେବର ହୁଅନ୍ତି। ଠିକ୍ ଅଛି ତାଙ୍କୁ କୋଇଲି ବୈକୁଣ୍ଠରେ ସମାଧି ଦିଆଯାଏ ଠିକ୍ ଅଛି। ତ ମୁଁ। କହିବା କଥା ସେ ଯଉ କୁହନ୍ତି କୋଇଲି ବୈକୁଣ୍ଠରେ ସମାଧି ଦିଆଯାଏ। ଠାକୁରଙ୍କୁ ଦେଖିଥିବେ ଏଇଟା ଯଦି କେବେ ଯାଇଥିବେ। ଯୋଉ ସେଠିକାର ମାଟି ଏତେ ପୁଣ୍ୟ ମାଟି। ଜଗନ୍ନାଥଙ୍କ ମାନେ। ଭୂମି ତ ହୋଉଚି ମାନେ ପବିତ୍ର ଭୂମି କିନ୍ତୁ ସେ ଯୋଉ। ଅମର କୋଇଲି ବୈକୁଣ୍ଠରେ ଯୋଉଠି ଜଗନ୍ନାଥଙ୍କୁ ସମାଧି ଦିଆ ହେଇ ଯାଇଥିଲା। ଯେତେ ବର୍ଷା ହଉ ଯା ହଉ ଦେଖିବେ ତା ଉପରେ ପାଣି ଠୋପେଟ ବି ପଡ଼ିବ ନାହିଁ। ଆଉ ଗୋଟେ କଥା ଜାଣିଛନ୍ତି ତ ତା ପାଖ ପାଖରେ ଯୋଉ ସ୍ଵର୍ଗ ଦ୍ଵାର ଅଛି ବଡ଼ ଶ୍ମଶାନ ଯାହାକୁ ଆମେ ବ ମାନେ କହୁଛେ ଯେ ମଣିଷ କଣ ଯେ ତେ ପାପ କରିଥାଉ ଯାହାବି କରିଥାଉ କିନ୍ତୁ ଯଦି ସେଇଠି ପୋଡ଼ା ହୁଏ। ହଁ ସେ କଣ ହୁଏ ନା ସ୍ଵର୍ଗରେ ରୁହେ କାହିଁକି ନା ସ୍ଵର୍ଗ ଦ୍ଵାରା ହଉଛି ସ୍ଵର୍ଗ ରୁ କୁ ବାଟ ଯୋଉମାନେ କି ଲୋକମାନେ ସେତେବେଳେ କଣ କରୁ ନା ଯେତେବେଳେ ଇନ୍ଦ୍ର ଆସୁଥିଲେ ଭଗବାନଙ୍କୁ ଦେଖା କରିବାକୁ। ସେ ସେଇ ବାଟେ ହିଁ ଓହ୍ଲେଇକି ଆସୁଥିଲେ ଭଗବାନଙ୍କୁ ଦେଖା କରିବା ପାଇଁ ଠିକ୍ ଅଛି।
ସେ ସେଇ ସକାଶେ ଲୋକଙ୍କର ଶୁଣ ଲୋକଙ୍କର ବିଶ୍ଵାସ ଅଛି। ଯେ ମରଣ ପରେ ସେଇଠି ଯଦି ଲୋକଙ୍କୁ ମାନେ ପୋଡ଼ି ଦିଅନ୍ତି। ତାଙ୍କର କୋଉଠି ଯେ ମାନେ ତାଙ୍କ ବିଶ୍ଵାସ ସମସ୍ତଙ୍କର ଯେ ଆମର। ଅଂ ଯାଏ ସର୍ଗ ପ୍ରାପ୍ତି ସେମାନେ ହେଇଯାଆନ୍ତି। ଶେଷ କଥା ସେ ସେଠି ହିଁ ମାନେ ଲୋକଙ୍କୁ ଇଏ କରନ୍ତି ହଁ କୁହନ୍ତୁ।
ମୋ କହିବା କଥା ଦେଖନ୍ତୁ ଆମେ ଭଲ କାମ କରିବାନି, ହିଂସା କରିବା, ଲୋଭ ରଖିବା। ପରର ଉପକାର କରିବାନି କିନ୍ତୁ ଆମେ କହିବା ଯେ ଆମେ ସ୍ୱର୍ଗ ପ୍ରାପ୍ତି ହବା। ଶୁଣନ୍ତୁ ଏ ହାତର ପାପ ସେ ହାତ ନିଏନି। ତ ଯଦି ଗୋଟେ ମଣିଷ ମାନେ କିଛି ଖରାପ କାମ କରିଛି ତାକୁ ଏଇଠି ହିଁ ଭୋଗିବାକୁ ପଡିବ। ମଲାପରେ ଥୁଡିନା ଆମେ ଜାଣିଛେ କଣ ହବ ନହବ।
ଗୋଟେ ମଣିଷ ଖରାପ କାମ କଲେ ଏଇଠି ହିଁ ସେ ଭୋଗିକି ଯାଏ। କାହିଁକି ନା ଏଇ ହାତ ପାପ ସେ ହାତ ବି ନିଏନି ଏଇଠି ହିଁ ସେ ଭୋଗକି ଯାଏ। କାହିଁକି ନା ସେ ସକାଶେ ମାନେ ପାପଟା ଯିଏ କରିଛି ଭଗବାନ ତାଙ୍କୁ ଏଇଠି କରନ୍ତି ସେ କେବେ ବି ସର୍ଗକୁ ଯିବନି ଭଗବାନ ତାକୁ ହିଁ ନ ପାଖରେ ହିଁ ଇଏ କରିବେ କାହିଁକନା ପାପ କଲେ ଆଉ ପୁଣ୍ୟ କରିବ ଭଗବାନଙ୍କୁ ଡାକିବ ଲୋକମାନଙ୍କୁ ଦାନ ଧର୍ମ କରିବ। ସେଇଟା ଭଗବାନ ଦେଖିବେ ଯେ ଦେଖୁଛନ୍ତି ସେଇଟା।
ଆଜ୍ଞା।
କୁହନ୍ତୁ।
ଆଜ୍ଞା ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରୁଛି। ଆଜ୍ଞା। କାଟି ଦିଅନ୍ତୁ ଆପଣଙ୍କ ଆଡୁ କଲଟା।